ହ୍ୟାଲୋ ହଁ କେମିତି ଅଛନ୍ତି?
ହୁଁ ହ ହୁଁ ଏ ବସିଛି କଣ କରିବା ବର୍ଷା ତ ବହୁତୁ ଜୋରେ ହଉଚି କଣ କରିବା।
ବର୍ଷା ହଉଚି ହେଲେ ଆପଣ ଓ ଭାଇ ଆପଣଙ୍କ ଭାଗ୍ୟରେ ବର୍ଷା ଅଛି ହେଲେ ଆମ ଭାଗ୍ୟରେ ତ ସେତିକି ବି ନାହିଁ।
ଉଁ କାହିଁକି?
ପ୍ରକାର ଗରମ ଯୋଉ ପ୍ରକାର ଗରମ ହଉଚି ନା ଏପଟେ ବ୍ରହ୍ମପୁର ପଟେ
ଓ ହ।
ନା ଓ ମାନେ ଅସ ଅସମ୍ଭାଳ ହେଇଯାଉଛି।
ମ୍ୟୁନି୍ସପାଲିଟି ଜୋନରେ ରହୁଚ ଆଉ।
ହଁ ବା ମାନେ ଅସମ୍ଭାଳ ଗରମ ହଉଚି ପୁରା ମାନେ କଣ କହିବି ଆଉ।
ସ୍ମାର୍ଟ ସ୍ମାର୍ଟ ସିଟିରେ ରହୁଚ ହବନି ଗରମ।
ସ୍ମାର୍ଟ ସିଟି ସ୍ମାର୍ଟ ସିଟି ହେଇଥିଲେ ତ କଣ ଆଉ କହିବି ସ୍ମାର୍ଟ ସିଟି ଯୋଉଠି ଦେଖିବ ଅଳିଆ ଗଦା ଗଦା ହେଇକି ଅଛି।
ରାଉରକେଲା, ଭୁବନେଶ୍ଵର, ବ୍ରହ୍ମପୁର ସ୍ମାର୍ଟ ସିଟି।
ହଁ ବା ଯୋଉ ଗରମ ହଉଚି କଣ କହିବି ଆଉ। ଯି ହେଲେ ଚିକେନେ ବିଷୟରେ ନା ମୁଁ ଜଣଙ୍କ ସହିତ କ କଥା ହେଇଥିଲି ଯେ ତାଙ୍କେ କହିଥିଲେ ମୁଁ କିଛି କହିନଥିଲି। ହେଲେ ଏବେ ମୁଁ କହିଲେ ଚଳିବ ନା ଆପଣ କିଛି କହିବେ।
ଆ ହଁ ଚଳିବ ଯିଏ କହିଲେ ବି ଚଳିବ।
ଚଳିବ ନା।
ହଁ।
ଠିକ ଅଛି। ତ ମୁଁ ଯେତିକି ଜାଣିଛି ରେସିପି ମାନେ ଚିକେନ ବିଷୟରେ ମୁଁ କହୁଛି ଦେନ ଆପଣ ଯାହା ବି ଜାଣିଛନ୍ତି ସେ ବିଷୟରେ କହିବେ ଠିକ୍ ଅଛି।
ଠିକ ଅଛି କୁହନ୍ତୁ।
ଚିକେନ ଟା ମାନେ ହାଣ୍ଡି ହାଣ୍ଡି ରୋଷେଇ ତ ଆପଣ ଭଲସେ ଜାଣିଥିବେ ମୋଠୁ ଭଲ ଜାଣିଥିବେ ଆପଣ ଯେତିକି ମା ମାଛ ବିଷୟରେ କହିଲେ ଏତିକିରୁ ମୁଁ ମାନେ ଜାଣିଲି ଯେ ଆପଣ ମାନେ ମୋଠୁ ଅଧିକ ରୋଷେଇ ବିଷୟରେ ଜାଣିଥିବେ ମୁଁ ଏମିତି ନର୍ମାଲି ରୋଷେଇ କରିଥାଉଛି।
କରୁ କରୁ କରୁ କରୁ କରିଦବା କଥା ଆଉ।
ହଁ ଯେ ହେଲେ ବି ମାନେ ଆପଣ ଯେତିକି କହିଲେ ନା ମାନେ ସେତି ସେତିକୁରୁ ଜଣା ପଡିଲା ଟିକେ ମାନେ ଆପଣ ମୋ ଠୁ ଟିକେ ଅଧିକ ଅଛନ୍ତି ଆକା। ହେଲା। ମୁଁ ଯେତିକି ଜାଣିଛି ମାନେ ସେ ନର୍ମାଲ ଯେମିତି ଆମେ ରୋଷେଇ। କରନ୍ତି ଘରେ ଯେମିତି ରୋଷେଇ କରନ୍ତି ପିଆଜ ଫାଷ୍ଟ ରେ କଢେଇ ବସିବେ। ତାପରେ। ତ କଟା ପିଆଜ ପକେଇବେ ଟିକେ ସେଟା ଟିକେ ଅଳ୍ପ ନାଲି କଲର ହେଇଗଲେ ତାପରେ ଟମାଟୋ ପକେଇବେ। ଟମାଟୋ ଟିକେ ମାନେ ଭିଳାଭିଳି କରିଦେବେ ତାପରେ ହେଠି ମସଲା ପ। ପକେଇବେ ପୁଣି ମସଲା ଟିକେ ପକେଇଲା ପରେ। ସେଇଟା ଯେତେବେଳେ ସିଝିଜିବ ମସଲା ଟାତାପରେ ଚିକେନ ଟାକୁ ଧୋଇକି ପକେଇବେ। ଆଉ ଧୋଇକି ପକେଇଲା ପରେ ସେଇଠୁ ପାଣି ତ ଅଟୋମେଟିକ ହେଇଯିବ ସେଇଟା ଚି ପକେଇବ ତାପରେ ବାସ୍ ଆ ମାନେ ଆ। ଜାଳକୁ ପୁରା ମାନେ ଅଧିକ ମାତ୍ରା ଟିକେ ରଖିକି। ଆଉ ସେଇଟାକୁ ବାସ୍ ମାନେ ଟାଇମ ବାଇ ଟାଇମ ଘାଣ୍ଟୁଥିବେ। ସମୟରେ ଦେଖିକି ସମୟ ଦେଖିକି ଘାଣ୍ଟୁଥିବେ। କିଛି ସମୟ ପରେ ସେଇଟା ତ ସିଝିଯିବ ସିଝିଲା ପରେ ଏ ଯେ ଏମିତି ନର୍ମାଲ ହିଁ ରୋଷେଇ ଜାଣିଛି ମୁଁ।
ଓହୋ।
ଆପଣ ଆଉ କିଛି ଅଧିକ ଜାଣିଛନ୍ତି କି।
ମୁଁ ମୁଁ ଜାଣିଛି ବାଉଁଶ ଚିକେନ। ଆଉ ଯୋଉ ଚିକେନ ପୋଡା ଚିକେନ ପତ୍ର ପୋଡା। ମାଛ ପତ୍ର ପୋଡା ଏଇଗୁଡା ସବୁ ଜାଣିଛି କରିଛି ବି।
ଆଚ୍ଛା ହେଲେ ଯଦି ଆପଣ କହିବାକୁଗଲେ ମୁଁ ବି ଚେଷ୍ଟା କରିବି ସେ ବାଉଁ ବାଉଁସ ଯୋଉ ବାଉଁସ ଚିକ ମାଂସ ଟା କେମିତି ହଉଛି ସେଇଟା ଟିକେ କହିବେ କି।
ତାକୁ କଣ କରିବ ନା ଚିକେନ ଲେଗ ପିସ୍ ଗୁଡା ଆଣିବ ହେଲା କି।
ହଁ ହଁ ହଁ।
କୋ ତାକୁ ଆଣି ଭଲ ଭାବରେ ଧୋଇକି ସେଥିରେ। ଲୁଣ, ହଳଦୀ, ସୋରିଷ ତେଲ, ଚିକେନ ପାଉଡ଼ର। କରି ପାଉଡର ବି ପକେଇବ ଗୋଟା ମସଲା ବି ପକେଇବ। ଏ ଅ ଅସୁଣ ରସୁଣ ଗୁଡା ଗୋଟା ଗୋଟା ମାନେ ଛଡେଇ ଦେଇକି। ଛେଚିବ ମାନେ ଗୋଟା ଗୋଟା ପକେଇବ ଅଦା ଛୋଟ ଛୋଟ ଛୋଟ ଛୋଟ କାଟି। କାଟିକି ପକେଇବ ନହେଲେ ଅଦା ଛେଚି ଦବ କିନ୍ତୁ ରସୁଣ ଗୋଟା ପକେଇବ।
ହଁ।
ପକେଇକି ତାକୁ ତାପରେ ଟିକେ ଦହି ଟିକେ ପକେଇବ। ପକେଇକି ଗୋଳେଇ ଦବ, ଗୋଳେଇ ଦେଇକି ଫ୍ରିଜ୍ ରେ କିଛି ସମୟ ରଖିଦବ, ମିନିମ ମମ୍ ଅ, ଅତି କମ ରେ ହଁ, ହଁ, ହଁ ମା-ଏ ମାଗନେଟ୍ ନୁହଁ ମାରିନେଟ୍ କରି ରଖିଦବ। ଏ ରଖି ସେଇଟା ହଁ ଦି ଘଣ୍ଟା ତିନି ଘଣ୍ଟା ରଖିଦବ, ରଖିଦେଲେ ପୁରା ସି-ସିଝିଯିବ ଚିକେନ୍ ସେ ଫ୍ରିଜ୍ ରେ ଦହି ବି ମାଡ ହେଲା ନା। ତା ପରେ ତାକୁ ଉଁ, ଗୁଟେ ଉଁ, ବାଉଁଶ ର ମୂଳ ଅଂଶ ଟା କାଟିକି ତାର ଇଏ କରିକି ସେଥିରେ ଚିକେନ୍ ଟା ପୁରାହବ, ପୁରେଇ ହଁ, ହଁ, ହଁ
ତ ସେଇଠି ଗଣ୍ଠି ଥିବ।
ଆଉ କଞ୍ଚା ବାଉଁଶ ଟିକେ ତାକୁ ଆଣିକି ଭଲରେ ହଁ, ହଁ ହଁ ତାକୁ ଭଲ ଭାବରେ ଧୋଇଦବ। ଧୋଇ ଦେଇକି ତାକୁ ସେଥିରେ ଚିକେନ୍ ଗୁଡାକୁ ଭର୍ତ୍ତି କରିବ, ଭର୍ତ୍ତି କରିକି ସେଥିରେ କଦଳୀ ଲାଷ୍ଟ ଆଡକୁ କଣ କରିବ କଦଳୀ ପତ୍ ତ ଟିକେ ଦବ କଦଳୀ ଏ କଦଳୀ ପତ୍ର ଭର୍ତ୍ତି କରି, ତାପରେ ଆଲୁମିନିୟମ ପେପର୍ ଯୋ ଆସୁଛି। ଆଲୁମିନୟମ୍ ପେପ ଆ ହଁ ମୁଁ ତାକୁ କଭର୍ କରଦବୁ। କଫ- କଭର କରିଦେଇକି ଗୁଟେ ଏ ଯୋଉ ସରୁ ତାର ଜିଆଇ ତାର ଆସୁନି ନା? ଅ, ଜିଆଇ ତାରରେ ସେ ପେପର୍ ଟା ବାନ୍ଧଦବା, ରାଉଣ୍ଡ କରିକି। ଏ ବାଉଁଶ ସହିତ ବାନ୍ଧ ଦେଇକି ତାକୁ ପୁରା ରଡୋ ନିଆଁରେ ଜାଳିବ ଅଧଘଣ୍ଟା ଜାଳିଲେ ସେ ରେଡି। ତାପରେ ଖାଇବ ତା ହଁ ହଁ ତାର ସ୍ଵାଦ ଟା ଟିକେ ଭଲ ଲାଗେ। ଆଉ ରହିଲା ଚି କେନ୍ ଯୋଉ ପୋଡା ଯୋଉ ଷ୍ଟିକ୍ ଚିକେନ୍ ଯୋଉ କୁହନ୍ତି କାଠି ଚିକେନ୍।
ହଁ ସେ ଇଏ କରନ୍ତି କଣ ସେ ବାହାରେ ବିକନ୍ତି ବା ସେଇଟା ସବୁ, ବରମପୁରରେ ସେ ପାର୍କ ଫ୍ରଣ୍ଟ ରେ ବିକିଥାନ୍ତି ସବୁ।
ମୁଁ ସେଟା ବି ଉଅ, ସେଟା ଭଲ ଲାଗେ, ସେଟା ବି କଲେ। ସେଇଟା ଆମେ କରିଥିଲୁ ଭିଡିଓ ବନେଇଥିଲୁ ୟୁଟ୍ୟୁବ ରେ ବି ଛାଡ଼ିଛି ମୁଁ ବନେଇକି।
ହଁ, ହଁ, ହଁ ଆପଣଙ୍କର ୟୁଟ୍ୟୁବ ରେ ଚ୍ୟାନେଲ୍ ବି ଅଛି କି?
ନାାଇ ଏମତି ଏମିତି ନର୍ମାଲ୍। ମୁଁ କରି ଛାଡି ଦେଇଥିଲି ଗୁଟିଏ ହଁ ଏଇ ସାଙ୍ଗ ସାଙ୍ଗେ ଭୋଜି କରିଥିଲୁ ତ।
ହଁ, ହଁ, ହଁ।
ଆ, ଏ ଭୋଜି ହେଲେ ମୁଁ ମୁଁ ରୋଷେଇବାସ କରେ। ମୋତେ ଏବେ ତିନି ଚାରି ଜଣ ମୋତେ ହେଲ୍ପ କଲେ ମୁଁ ମୁଁ ରୋଷ ଥାକୁ ଦେଖେ ମାନେ ନନ୍ ନନଭେଜ୍ ଆଇଟମ୍ ଗୁଡା କରେ।
ହଁ, ହଁ ତ ମାନେ ଯାହାହେଲେ ବି ଟିକେ ସା- ସାହାଯ୍ୟ ଦରକାର, ଜଣେ ଏତେ ସବୁ କଲାବେଳେ ଆଉ
ହଁ, ହଁ। ଆ, ଆଉ ଅନ୍ୟ ଅନ୍ୟ ଖାଦ୍ୟ ଗୁଡା ସବୁ ଅନ୍ୟମାନେ କରନ୍ତି।
ହଁ ହଁ।
କେବଳ ଆବଶକରେ।
ଆମିଷ ମାନେ ଯାହାବି ଯୋଉ ପ୍ରକାରର ହେଲେ ବି ଆମିଷ ଟିକେ ଆପଣ ଭଲ କରନ୍ତି ହେଲେ।
ହଁ।
ହେଲେ ସେ ଯୋଉ ଷ୍ଟିକ୍ ଚିକେନ୍ ଟା ଯଉ କରନ୍ତି ସେଇଟାତି କେମିତି କରନ୍ତି ଏ ଟିକି ମତେ କହ
କଣ ହେଇଛି?
ଷ୍ଟିକ ଚିକେନ ଟା ଯୋ କରନ୍ତି ନାଇଁ
ହଁ ଷ୍ଟିକ୍ ଚିକେନ ଟା କଣ ସେ ସାଇକେଲ ଯୋଉ ସ୍କୋପ ନ ନା
ହଁ ହଁ।
ସାଇକେଲ ସ୍କୋପ ଆଣିବା ଗୋଡିବ ତାକୁ ଆଣିକି ପୁରା ତାକୁ ଟିକେ ମୁନିଆ ଟାଇପ ର କରିବାକୁ ପଡିବ। କରିକି ଚିକେନ ସବୁ ମାନେ ବୋନ ଚିକେନ ଆଣିବ ହେଲା। ବୋନଲେସ୍ ଚିକେନ ଆଣିଲେ ଗୁନ୍ଥିବା ପାଇଁ ସୁବିଧା ହୁଏ ତାକ ସେଇଭଳିଆ ମାରିନେଟ କରି ଫ୍ରିଜ ରେ ରଖିକି ଏଗୁଡା ସବ ସି ପ ଟା ପୁରା ପକ୍ ଚିକେନ ଥିବ ବୁକି ତାକୁ ନିଆଁରେ ଦେଖେଇବ ଧାପ ଲାଗେ ସେ ଗୋଟେ ପୋଡାଳା ପୋଡାଳ ବାସ୍ନା ଆସିବ। ତ ସେଇଟା ଖାଇବା ପାଇଁ ବହୁତ ଭଲ ଲାଗେ ଟିକେ ଲେମ୍ବୁ ଟିକେ ଦଳିଦବ ଆଉ ଟିକେ ଚା ଲଙ୍କା ରସୁଣ ଲେମ୍ବୁ ଟିକେ ଦଳି ଦେଇକି ଟିକେ ଇଏ କରିଥ ଖାଲି ତାପରେ ଘଷିବ ଖାଇବ।
ତାପରେ ସେ ଲେମ୍ବୁରୁ ଇଏ କରିକି ଟିକେ ଘଷିଦବ ଘଷି ଖାଇଲେ ତ ମଜା ଲାଗିବ ଆଉ।
ହଁ ହଁ ସେଟା ଗୋଟେ ନିଆରା ଖୁସି ଗୋଟେ।
ସେଏ ସେଗୁଡା ସେ ଖାଡି ମାଂସ ବୋଲି କୁହନ୍ତି ନା କଣ।
ଖାଡି ମାଂସ ସେଟା ଯେ ମାନେ ନିଜେ ବନେଇ ଖାଇବ ନା ଏତେ ଖୁସି ଲାଗିବ ତମେ ମାନେ କଳ୍ପନା ର ବାହାରେ।
ସେଗୁଡା ଯୋଉ ମାନେ ବାହାରେ ଯୋଉ କରନ୍ତି ମାନେ ଏତେ ଟିକେ ମାନେ ଟିକେ ଅଧିକ ମାନେ ପୋଡି ଦିଅନ୍ତି ସେଗୁଡା।
ଅଧିକ ପୋଡ଼ି ଦିଅନ୍ତି ତାପରେ ସେମାନେ ତେଲ ମସଲା ଟିକେ କମ ପକାନ୍ତି।
ଆଉ ତେଲ ମସଲା କମ୍ ପକାନ୍ତି ଆଉ ତାଙ୍କର ମସଲା ବି ଟିକେ ମାନ ଦେଖି ଗୋଟେ ମେ ଅଧିକ ଟିକେ ମାନେ ଇଏ ଲାଗିବ। ପୁରା ହେଇକି
ଦୁଇ ତିନି ଦିନର ମସଲା ରଖିଦେଇଛି ଫ୍ରିଜ ରେ ସେଇ ମସଲା ବି ସେ ଘାଣ୍ଟି ଦେବେ ଘାଣ୍ଟି କରିବେ। ଏବେ ଠିକ୍ ନୁହେଁ ଭଲ ଲାଗିବ ନା ଏଇଟା।
ହଁ ହେଲେ ସେ ମସଲା ଟା ଯୋଉ ମ୍ୟାଗିନେଟ୍ ଯୋଉ କରନ୍ତି। ସେ ମ୍ୟାଗନେଟ ନା ମନେଟ କଣ କରନ୍ତି ସେ ଟାଇପ ର କରିକି ରଖିଦବାର ଅଛି ଫ୍ରିଜ ରେ
ଫ୍ରିଜ ରେ ରଖ ଫ୍ରିଜ ରେ ରଖିଲେ ଯେ ପୁରା ଦହିଟା ସିଝେଇ ଦବ ଅଧା ସିଝେଇ ଦବ ମାଂସ ସବୁ
ଆଚ୍ଛା ଆଚ୍ଛା ଆଛା ଫ୍ରିଜ ରେ ଫ୍ରିଜ୍ ରଖିଲେ କେତେ କେତେ ସମୟ ରଖିବାକୁ ପଡ଼ିବ ଫ୍ରିଜ୍ ରଖିଲେ?
ଯେତେ ସମୟ ରଖିପାରିବ ଭଲ।
ମାନେ ଯେତେ ଅଧିକ ରଖିଲେ ସେତେ ଭଲ
ହଁ।
ସେ ଦୁଇରୁ ତିନି ଘଣ୍ଟା ରଖିଲେ ବି କିଛି ମାନ ଅସୁବିଧା ନାହିଁ।
କିଛି ଅସୁବିଧା ନାହିଁ। ଆଉ ରଖିଲେ ସେଇଟା ବହୁତ ଭଲ ବହୁତ ଜଲଦି ସିଝିବ ଚିକେନ ଟା
ଆଚ୍ଛା ଆଚ୍ଛା। ମାନେ ଦହିରେ ମାନେ ସେଇଟା ଟିକେ ମାନେ ଆପଣ ଯେମିତି କହୁଛନ୍ତି ମାନେିକେ ସିଝିଯାଏ ଜଲ୍ଦି ବୋଲି ଦହିରେ।
ହଁ ହଁ।
ମ୍ୟାଗ୍ନେଟ୍ କରି ରଖା ହୁଏ ତ।
ହଁ କେବେ ଭେଟ ହେଲେ ଆମେ ସେଇଟା କରିବା ଗୋଟେ ମଜାମସ୍ତି ଗୋଟେ ମାହାଲ ବନେଇବା ଆଉ।
ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ। କେବେ ଭେଟିଲେ ନିଶ୍ଚୟ ବନେଇବା ମାହୋଲ ବନେଇବା ଖାଇବା। ଦୁଃଖ ସୁଖ ହେବା
ଚୁନାମାଛ ଆଣି ଟିକେ ବେସର ଦେଇକି ପତ୍ର ପୋଡା କରିବା।
ଓହୋ ହୋ ଓୋ ହୋ ହୋ ସେଇଟା ସେଇଟା ମୁଁ ଖାଇଛି ଭାରି ଭଲ ଲାଗିଛି ନା ମାଛଟା। ମାନେ ଖାଇବାକୁ ଭାରି ସୁଆଦିଆ, ଭାରି ସୁଆଦିଆ ଖାଇବାକୁ। ଚୁନା ମାସ ଆରେ ମୁଁ ମୁଁ ନେଇକି ଆସିବି ନା। ମୁଁ ମାନେ ଯେବେ ଭେଟିବା ମୁଁ ନେଇକି ଆସିବି। ଏପଟେ ଚୁନା ମାସ ମାନେ ଫ୍ରେଶ ମିଳେ ନା।
ହଁ ହଁ।
ଏପଟେ ମାନେ ଚିଲିକରେ ଧରା ହୁଏ ତାପରେ ଆମର ଯୋଉ- ତାମ୍ପେରା ର୍ରଦ ଅଛି ଶୁଣିଥିବେ। ଏ ପାଖାପାଖି ଅଞ୍ଚଳରେ ହଁ ପାଖାପାଖି ଅଞ୍ଚଳରେ ସବୁ ଧରା ହୁଏ ନା। ତ ଆଉ ଗୋଟେ ଅଛି ଆମର ଯୋଉ ବ୍ରିଜ୍ ଟା ଅଛି ମାନେ ସେ ଋଷି କଲିଆ ବ୍ରିଜ୍ ଟା ଗୋଟେ ଅଛି ହେଲା କିି। ସେ ପାଖରେ ସବୁ ମାନେ ଫ୍ରେସ୍ ଧରିକି ଆଣିବେ ସେ ବ୍ରିଜ୍ ପାଖରେ ହିଁ ବିକିବେ ସବୁ। ସେଇଠୁ ମାନେ ବହୁତ ବୋହୁତ୍ ଥର ଆଣିକି
ମୁଁ ମୁଁ ତୁମ ଅଞ୍ଚଳକୁ ଗଲେ ଆଣିବ କରିକି ଖାଇବା ଆଉ।
ନିଶ୍ଚୟ ନିଶ୍ଚୟ ଆପଣ ମାନେ ଯେବେବି ଭେଟ ହେବା
ବାହାର ଜାଗାରେ ବସିବା ଯଦି ଝରଣା ଥିବ ଆହୁରି ବଢିଆ ଲାଗିବ।
ହଁ ଏପଟେ ତ ବହୁତ ସାରା ମାନେ ଦର୍ଶନୀୟ ସ୍ଥାନ ତ ଏପଟେ ବହୁତ ସାରା ଅଛି। ଆ ସେପଟେ ସୋନପୁର ବିଚ୍ ଟା ଗୋଟେ ଅଛି।
ହୁଁ।
ହ୍ରଦ ସେପଟେ ଅଛି ଚିଲିକା ପଟେ ଅଛି ରମ୍ଭା ମାନେ ବୋହୁତ୍ ସାରା ଅଛି ମାନେ ଦର୍ଶନୀୟ ସ୍ଥାନ ଅଛି ବୁଲାବୁଲି ସହିତ ଖାଇବା ପିଇବା ସହିତ ମାନେ ସବୁ ଭଲ ଲାଗେ।
ହଁ।
ଠିକ୍ ଅଛି ଆପଣ ଯଦି କେବେ ଆସିବେ ତ ନିଶ୍ଚୟ ଆମେ ଭେଟ ହବା। ଏସବୁ କରିବା। ମଜା କରିବା।
ଠିକ୍ ଅଛି ଧନ୍ୟବାଦ।
ଧନ୍ୟବାଦ।